ନମସ୍କାର।
ଆଜ୍ଞା କମ୍ପ୍ୟୁଟର କରିଚନ୍ତି?
ଏଁ ମୁଁ ଏଇଠି ବସିକି ଗୋଟେ ଖେଳ ଖେଳୁଚି।
ମୁଁ ଜାଣିନି। କଣ କହିଥିଲା?
ଗୋଟେ କ୍ୟାରମ୍ ଆଜ୍ଞା।
କ୍ୟାରମ୍ ତ ଖେଳୁଚନ୍ତି ଡେଲି ଆପଣଙ୍କର କିଛି କାମ ଧନ୍ଦା ନାହିଁ।
ଅଛି ଯେ ସକାଳୁ ଟିକେ ଖେଳିଦଉଚି ତାପରେ କଲେଜ ଯିବି ଫୁଣି ବାହାରିକି।
ବିଶ୍ୱବିଦ୍ୟାଳୟ ଯିବେ।
ଆଜ୍ଞା ବିଶ୍ୱବିଦ୍ୟାଳୟ କୁ ଯିବି।
ଦିନରାତି ତ ଖେଳୁଚନ୍ତି ଖେଳ।
ଆଁ ଦିନ ରାତି କେତେବେଳେ ଖେଳିଲି ବା ଦିନ ରାତି ଖେଳୁନି ମୁଁ।
ଆଉ କଣ ସେଇ ଖେଳୁଚ କେତ
ଆପଣ ଭୁଲ ଦେଖିଚନ୍ତି ଦିନ ରାତି ମୁଁ ଖେଳୁନାହିଁ।
ଉଁ ହୁଁ ଠିକ୍ ଅଛି। ଆପଣଙ୍କର ସାଉଣ୍ଡ୍ କଣ ପାଇଁ ହଉଚି?
ଆମର କଣ କହିଲେ ଆପଣ ଟିକେ। ଓ ହୋ ସିଏ ଆମର ଟିକ୍ କିଏ ଘରେ ମୋ ପିତା କାହା ଉପରେ ଟିକେ ରାଗୁଚନ୍ତି। ସେଥିପାଇଁଁ ସେ ଟିକେ ଶବ୍ଦ ଟା ଶୁଭୁଛି।
ଉଁ ହ ଅ ହ।
ଆଜ୍ଞା। ମୋ ମାତାଙ୍କୁ ମୁଁ କହିଲି ଟିକେ ଗରମ ପାଣି ଦବାକୁ ସେ ଏ ପର୍ଯ୍ୟନ୍ତ ଦେଇନାହାନ୍ତି।
ହୁଁ ହୁଁ ଗରମ ପାଣି ଦେଇନାହାନ୍ତି?
ନା। ନା ନାଇଁ ସେ ତଣ୍ଟି ଟା ଟିକେ ଖରାପ ହେଇଯାଇଚି ତ ମାନେ କଥା ହେଇ ହେଇ।
ଆଇସ୍କ୍ରିମ୍ ଖାଇକି ତଣ୍ଟି ଖରାପ ହେଇଯାଇଛି।
ଆଇସ୍କ୍ରିମ୍ ମୁଁ ଖାଉନି ବା ଏଇ ଯୋଉ ତଣ୍ଟି ଟା ଖରାପ ହେଇଯାଇଚି ଟିକେ।
ହଁ ଆପଣଙ୍କର ବିଶ୍ୱବିଦ୍ୟାଳୟ କେତବେଳେ ଯିବେ?
ବିଶ୍ୱବିଦ୍ୟାଳୟ ଦଶଟାରେ ଅଛି। ମୁଁ ଯିବି ନଅଟା କେତେରେ ଆଉ।
ଓହୋଁ ତାପରେ ଆଜିର କଣ କରିବେ?
ଆଜି ତ ଖାଲି ପାଠ ପଢିବ ଆଉ ଆ ପରେ ଆଉ ଗ୍ରୁପ୍ ପ୍ରେଜେଣ୍ଟେସନ ତ ସରିଗଲା ଆଉ କିଛି ନାହିଁ କାମ। ଖାଲି ଆଜି ଯାହା ଯେମିତି ସବୁଦିନ ପାଠ ପଢା ହୁଏ ଖାଲି ପାଠ ପଢିକି ଆସିବା କଥା ଆଉ।
ଓ ହୋ ହଁ
ନାଇଁ ନାଇଁ।
ପାଠ ପଢିକି ଆସିବେ କଣ ଏଠି ଯୋଉ କୋଉ କୋଉ ବିଷୟର ପାଠ ପଢା ଅଛି?
ଆମର ଅଛି ଆଜି ଗୋଟେ ବିଷୟ ଅଛି କମ୍ପ୍ୟୁଟର ର ସି ପ୍ଲସ୍ ପ୍ଲସ୍।
ହୁଁ ଆଉ
ଆଉ ଗୋଟେ ଅଛି ଆମର ଅଁ ଗୋଟେ ଗୋଟେ ଅଛି ଆମର କଣ କହିଲେ ଯୋଉ କହନ୍ତିନି ମାଇକ୍ରୋ ପ୍ରୋସେସର। ସେଇଟା। ଆଉ ଗୋଟେ ଅଛି ଆମର ସାଇବର ସିକ୍ୟୁରିଟି କିନ୍ତୁ ସେହି ବିଷୟରେ କେହି ଏ ଏପର୍ଯ୍ୟନ୍ତ ଶିକ୍ଷକ ଆମୁକୁ ଆସିକି ପଢଉନାହାନ୍ତି।
ଓ ହୋ।
ଛୁ ଛୁଟି ପରରୁ ତାର ଶିକ୍ଷକ ହିଁ ଆସିନାହାନ୍ତି ତାର ଗୋଟେ ଶିକ୍ଷକ ଆସିଲେ ସିନା ଆମକୁ ପଢେଇବ?
ଓହୋ ତମ ଯୋଉ ଶିକ୍ଷକ ମାନେ ପଢଉଛନ୍ତି ସମସ୍ତେ କଣ କରିଛନ୍ତି?
କଣ କହିଲେ?
ତମକୁ ଶିକ୍ଷକ ମାନେ ପଢେଇଚନ୍ତି ପଢଉଚନ୍ତି?
ଆଜ୍ଞା କଣ କରୁଚନ୍ତି ମାନେ ପଢଉଚନ୍ତି।
ମାନେ ନିଜେ କଣ କରୁଚନ୍ତି କେତେ ବୟସ୍କ ନା କଣ?
ହଁ ଆମର ଯୋଉ ଗୋ ଦି ଜଣ ତ ହାଉସ୍। ମାନେ ଘରେ ମାନେ ବାହା ହେଇସାରିଲେଣି ତ ସେ ଖାଲି ଘରେ ହିଁ ରହୁଚନ୍ତି। ଆଉ ଶିକ୍ଷକ ଶିକ୍ଷକ କାମ କରୁଚନ୍ତି। ଆଉ ଆମର ଗୋଟେ ଶିକ୍ଷକ ଅଛନ୍ତି ଆମର ସିଏ ଗୋଟ ଟେ ଚେଷ୍ଟା କରୁଚନ୍ତି କଣ ଗୋଟେ କରିକି ପଳେଇବାକୁ କିନ୍ତୁ ଆମକୁ କହୁନାହାନ୍ତି ସେ। ଆଉ ଗୋଟେ ଶିକ୍ଷକ ତ ଆମର ପଳେଇଲେଣି। ଆଉ ଗୋଟେ ଶିକ୍ଷକ ଆମର ଏବେ ମାନେ ଆମଠାରୁ ମାତ୍ର ଆପଣଙ୍କ ବୟସ। ର ହେବେ ମାନେ ତିନି ଚାରି ବର୍ଷ ମୋ ଠାରୁ ବଡ ହେବେ। ସିଏ ନିଜେ ପାଠ ପ ପଢୁଚନ୍ତି ଆଉ ଆମକୁ ବି ପଢଉଚନ୍ତି।
ଓହୋ ଆଉ କିଛି ସୁଯୋଗ ଅଛି ମୁଁ ପଢେଇ ପାରିବି ସାଇବର ସିକ୍କ୍ୟୁରିଟି?
ଆପଣ କିନ୍ତୁ ଆପଣ ତ ଏଠି ରହୁନାହାନ୍ତି ନା ଆପଣ ପଢେଇ ପାରିବେନି।
ହଁ ରହିକି ପଢେଇ ବା ପାଇଁ?
ଆପଣ ତ ରହିବେ ନା କ ଆପଣଙ୍କର ଯୋଉଠି କାମ ରହୁଚି ଆପଣ ଯୋଉଠି ପଢ଼ୁଚନ୍ତି ନିଜେ ଆପଣ ଯୋଉଠି ପଢୁଛନ୍ତି।
ଓହୋ ଏଇ ଯୋଉ ପଢଉଚନ୍ତି ସେମାନେ କଣ ପି ଏଚ ଡି କରିଚନ୍ତି?
ଆଜ୍ଞା କରିଚନ୍ତି ସମସ୍ତେ କରିଚନ୍ତି ଆମର।
ହଉ ଯିଏ ନିଜେ ପଢିଚନ୍ତି ସିଏ ବି ପି ଏଚ୍ ଡି କରିଚନ୍ତି?
ହଁ କିନ୍ତୁ ଆ ପି ଏଚ ଡି କରିନାହାନ୍ତି କି ମୁଁ ଜାଣିନି ଆମର ସେ ଯୋଉ ଶୁଣୁନାହାନ୍ତି ହାଲୋ ଆପଣଙ୍କ କଥା ଟିକେ ଶୁଭୁନାହିଁ।
ହୁଁ କହନ୍ତୁ କୁହନ୍ତୁ ଶୁଣୁଚି।
ମୁଁ କହିଲି ଆମର ଯୋଉ ଯିଏ ଗୋଟେ ଶିକ୍ଷକ ଅଛନ୍ତି ଆମଠୁ ଚାରି ବର୍ଷ ଖଣ୍ଡେ ବଡ ହେବେ ତାଙ୍କୁ ପଚାରିଲେ ହବ କି କେମିତି ଆ ସେ ପଢଉଚନ୍ତି ମାନେ କେମିତି ସେ ପାଇଲେ ଏ ଏମିତି ସିଏ ଆମର ଗେଷ୍ଟ ଫାକଲଟି ଗୋଟେ କହନ୍ତି ସେଇଥିରୁ ହଁ ତ ସେଇଟା ପଢେଇ ହିଁ ହବ।
ତାଲେ ପଚାରିକି ବୁଝିକି କୁହନ୍ତୁ।
ଆ ଆପଣ ତ ରହୁଚନ୍ତି ଦୂରରେ। ଆପଣଙ୍କୁ କଣ ବୁଝିବେ ଆଉ?
ଆମର ଛୁଟି ଫାଙ୍କା ଅଛି ଯାଇ କରି ହବ ସେଠି?
ଆଚ୍ଛା ହଉ ପଚାରିବି ଆଉ?
ଠିକ ଅଛି। ଆଛା ଇଏ ଶିଖନ୍ତୁ ଆଉ।
ହଉ ପଚାରିକି କହିବି ଆଉ। ମୁଁ ତ ଆଜ୍ଞା ନାଇ ମୁଁ କ୍ୟାରାମ ଉଁ ଗୋଟେ ଖେଳିକି ଗୋଟେ ଜିତି ସାରିଲିଣି, ଆଉ ଗୋଟେ ଖେଳୁଚି।
ଅ ହଁ ଗୋଟେ ହାରିଲେ ଗୋଟେ ଜିତିଲେ?
କଣ କହିଲେ?
ଗୋଟା ହାରିଲେ ଗୋଟେ ଜିତିଲେ।
ତାହେଲେ ଗୋଟେ ଆଜ୍ଞା ନାଇଁ ନାଇଁ ଗୋଟେ ହାରିନି ଗୋଟେ ଚାଲିଚି।
ଓହୋ ଆଉ ଆଉ କିଏ କଣ ଖାଇଲେ?
ହୁଁ। ଆଜି କିଛି ଖାଇନି ଏବେ ଦାନ୍ତ ଘଷିନି ଦାନ୍ତ ଘଷିବି ଗାଧୋଇବି ତାପରେ କଲେଜ ବିଶ୍ୱବିଦ୍ୟାଳୟ ପାଇଁ ବାହାରିବି। ଏମିତି ଆଉ ଏବେ ଯାଏ ବାହାରନି କି ଖାଇନି?
ଓ ହୋ।
ଆଜ୍ଞା। ହଁ ହଁ।
ଦେଇନାହାନ୍ତି ସେ ବାହାରି ନାହାନ୍ତି ସେ ଖାଇନାହାନ୍ତି କଣ କରିବେ?
ନା ଖାଇନାହିଁ ଆଉ ଯ ହ ସାର ବା
ହଉ ଆପଣ ଏ ଯୋଉ ଆଜିର କଣ ପା କାଲି ଯୋଉ ଆଇଥିଲେ କଣ ଖାଇଲେ?
କାଲି ମାନେ କାଲି ଦିନ ବେଳେ ତ ମୁଁ କାଲି ବାହାରକୁ ଯାଇଥିଲି ମୁଁ ଖାଇଲି। ଚିକେନ ଲଲିପପ୍ ଆଉ ଚାଉମିନ। ଘରକୁ ଆସିକି ତାପରେ ଘରକୁ ଆସିକି ଖାଲି ଦିଟା ଅଣ୍ଡା ସିଝା ଖାଇକି ଶୋଇପଡିଲି।
ଆଉ ଭୋକ ହିଁ ନାଇଁ?
ନାଇଁ ମୋର ଏବେ ଅଭ୍ୟାସ ହେଇଗଲାଣି କମ ଖାଇବା।
ହଁ ଡାଇଟିଂ କରୁଛ?
ଆଜ୍ଞା ଏ ବହୁତ ଆମର ଓଜନ ବଢିଗଲାଣି ସେ ଓଜନ ଟାକୁ ହ୍ରାସ କରିବା ପାଇଁ ଆମେ ଏଇ ସବୁ କରୁଛୁ।
ହଁ ଭଲ କଥା। ସବୁ ବି ବେଳେ ବେଳେ ବି ଖାଇବା କଥା ନୁହେଁ ମଝିରେ ମଝିରେ ଫାଷ୍ଟିଂ କରିବା କଥା। ଦେହ ପାଇଁ ଭଲ।
ଆଜ୍ଞା ଠିକ କଥା କହୁଛନ୍ତି ଆପଣ ଆଉ ଆପଣ ଆଗେ କୁହନ୍ତୁ? କି ଯଦି ଜଣେ ଅ ଚାହିଁବ କି ପାଠ ପଢିବାକୁ ତ ପାଠ ଟା କେମିତି ପଢିବ ଭଲସେ?
ହଁ ହଁପରୀକ୍ଷା ଦେଖିବା ଚେଷ୍ଟା ଦରକାର।
ଆଜ୍ଞା।
ଉନ୍ନତି ହବ, ଚେଷ୍ଟା କଲେ। ଇଚ୍ଛାରେ ନୁହଁ, ଆଜି ଇଚ୍ଛା ହେଇଗଲା ଆଜି ପଢିଦେଲି କାଲିକି ଇଚ୍ଛା ହେଲା କାଲିକି ପଢ଼ିବିନି। ସେଇଟା ନୁହେଁ, ଡେଲି ହଉ ପଢ଼ିବେ ଇଚ୍ଛା ହଉ କିମ୍ବା ନ ହଉ।
ଆଜ୍ଞା। ଠିକ କଥା କହୁଛନ୍ତି ଆପଣ। ମୁଁ ମୁଁ ହାରିଗଲି ଗୋଟେ କ୍ୟାରମ୍ ଖେଳ
ହଁ ମୁଁ ଭାବିଲି ତମେ ଆଉ ମୁଁ ହାରିଗଲି ଅବିକା।
ମୁଁ ହାରିଗଲି ଆଜ୍ଞା। କିନ୍ତୁ କଣ କରିପାରିବି ମୁଁ ଚଳିବ ଜୀବନରେ ହାର ରହିଥାଏ, ଜିତ୍ ମାନେ ଜିତିବା ବି ରହିଥାଏ ତ ଏମିତି ସବୁବେଳେ ଜୀବନଟା ଉପର ତଳ ହୁଏ।
ହଁ ଠିକ କଥା କହୁଛନ୍ତି ଆପଣ।
ଆଜ୍ଞା। ମୁଁ ସବୁବେଳେ ଠିକ୍ କଥା କହିନଥିଲି, ଆପଣ ହିଁ ବେଳେବେଳେ ଭୁଲ କଥା କହିଦିଅନ୍ତି।
ଭୁଲ୍ ଠିକ୍ ତ ହେଇଯାଏ ଜୀବନର ସାର। ସବୁବେଳେ ସମସ୍ତେ ଠିକ୍ ହେଇପାରିବେନି ସବୁବେଳେ ସମସ୍ତେ ଭୁଲ୍ ହେଇପାରିବେନି।
ଆଜ୍ଞା।
ନିଶ୍ ନିଶିତ୍ ରେ ଜୀବନ କୁଣ୍ଡେ ଯୋଉ ଚାଲେ
ଆଜ୍ଞା ଆଜ୍ଞା।
ଆଉ, ଆଉ ସକାଳେ କଣ ହେଇଚି ରୋଷେଇ ଆପଣଙ୍କର?
ସକାଳେ ଆଜି କଣ ଖାଇଚି, ସକାଳେ ଆଜି କିଛି ଖାଇନି ପରା ଆପଣଙ୍କୁ ତିନିଥର କହିସାରିଲିଣି ମୁଁ ଦାନ୍ତଘଷିନି।
ହୁଁ, କଣ ହେଇଛି ରୋଷେଇ ଖାଇଚ? ରୋଷେଇ ତ ହେଲେ ସିନା ଖାଇବେ।
ଆଜ୍ଞା, ରୋଷେଇ ମୁଁ ଆଉ ଜାଣିନି ଆଜି ମାମା କଣ କରିଚନ୍ତି ମୋର। କିନ୍ତୁ ସେ ମତେ ଗରମ ପାଣି ସେତେବେଳେ ମାଗିଲିଣିି ଏପନ୍ତ ଦେଲେନି। ହଁ ବା ଦେ
ନିଜେ କରିକି ଏକା ଆଣବ।
ଆଉ ନିଜ ଅଳସୁଆ ଲାଗୁଚି ଶୋଇଛି।
ତ ଆପଣ ଅଳସୁଆ ବି ଅଛନ୍ତି।
ହଁ, ମୁଁ ଟିକେ ଅଳସୁଆଟା।
ଅଳସୁଆମି ର କିଛି ଔଷଧ ନାହିଁ।
ଅ ହଁ ମୁଁ ଅଳସୁଆ ଆଉ ସକାଳୁ ଉଠିକିରି କିଏ ଏତେ କାମ କରିବେ।
କେମିତି ଜାଣ କରିବାକୁ ପଡିବ।
ହଁ, ମୋର ବା ନାଁ ମାନେ ସକାଳୁ ଉଠିଲି ପୋଛା ମାରିଲି।
ତ ଗଲେଣି।
ମୁଁ ପୋଛା ମାରିଲି ପୋଛା ଆଜି ଗୁରୁବାରଟା ନା।
ହୁଁ- ହୁଁ - ତାପରେ
ତାପରେ ଆଉ ଏ ବାଉନ୍ସ୍
କେତେ ଉଛନ ହେଇଯାଉଚି ଦେଖନ୍ ସମ କେତେ ଘଣ୍ଟା ହେଲାଣି?
କଣ କେତେ ଘଣ୍ଟା ର ପୋଛାର? ପୋଛା ମାନେ ଆଜି ମାନିବା ମତେ ଆଠ ମିନିଟ୍ ଖଣ୍ଡେ ଲାଗିଲା।
ମୁଁ ପୋଛା କେତେ ସମୟ ଦେଇଥିଲି ଆଣିକି ମାରିବା ପାଇଁ
ଆଠ ମିନିଟ୍ ହବ।
ଉଁ।
ଆଉ ଟିକେ ପୂର୍ବରୁ ମାଗୁଥିଲି, ଆଠ ମିନିଟ୍ ପୂର୍ବରୁ।
ଆହା ଠିକ୍ ଅଛି। କଣ ନ କାମ୍ କରୁଛନ୍ତି ସକାଳୁ ସକାଳୁ ପାଇଁ।
କଣ କରୁଛନ୍ତି। ହଁ ଗୋଟେ କାମ କଲି ମୋ ଭାଇକୁ ବି କିଛି କାମ କରିନାହାନ୍ତି ମୋ ଭାଇ କାଲି ଉଠିଲେ ବସିଲେ।
କଁ କହିଲେ?
ମୋ ଭାଇ କିଛି କାମ କରୁନାହାନ୍ତି ଖାଲି ଉଠିଲେ ବସିଲେ ବସିକି ଗପିଲେ।
ଅ ହଁ ଭଲ ଆଉ ହଉ। ଠିକ୍ ଅଛି ରଖୁଚି। ସମୟ ବି ହେଇଗଲାଣି।
ହଉ ରଖନ୍ତୁ।
ଆଜ୍ଞା।